ହ୍ୟାଲୋ
ହଁ ବନ୍ଧୁ କୁହ
ଆଉ ବନ୍ଧୁ କଣ କରୁଛ
ହଁ ଏଇ ବସିଥିଲି ଆଉ ଭାବୁଥିଲି ତମ କଥା ତ ଠିକ ଟାଇମ ତ କଲ୍ କରିଛ
ହଉ ଆଉ କଣ ଖାଇଥିଲ
ମୁଁ ଭାତ ଲୁଣ ଲେମ୍ବୁ ଗରିବ ଲୋକ ଆଜ୍ଞା ଯାହା ଖାଇବାକୁ ପାଇଲେ ଖାଇଦଉଛୁ ଆଉ
ହଉ ଆଉ ସବୁ ଘରେ ଭଲ
ହଁ ସବୁ ଭଲ ହଉ କଣ ଖାଇଥିଲ ତମେ କଣ ଖାଇଥିଲ
ମୁଁ ଭାତ ଭଜା
ଓହୋ ଆଉ ଗାଁର କଣ କଣ କାମ ଚାଲିଛି ଏବେ
ଗାଁରେ ଏଇନା ଖରାଦିନ। ପ୍ରାୟତଃ କିଛି ଚାଲିନି। ଆଗକୁ ରଜ ମହୋତ୍ସବ ପାଳନ ପାଇଁ ଯୋଗାଯୋଗ ଚାଲିଚି।
ଓହୋ। ରଜ ମହୋତ୍ସବରେ କିଏ କିଏ ସବୁ କାମ ନିଅନ୍ତି, ତମର? ବଡ଼ଭାଇମାନେ କି ଛୋଟ ନା ତମେ ସାଙ୍ଗସାଥି ମାନେ କିଏ କିଏ ସବୁ କାମ କରନ୍ତି? ଏରା
ପ୍ରାୟତଃ ଯୁ ଯୁବପିଢ଼ି ନଥିଲେ କିଛି ହବନି। ଯୁବପିଢ଼ିଙ୍କ ଦ୍ଵାରା ବଡ ବଡ ଭାଇମାନଙ୍କ ସାହାଯ୍ୟ ସହଯୋଗରେ ହେଇଯାଏ ଆଉ।
ହଁ, ହେଟା ବି ସତ କଥା। କିନ୍ତୁ ସବୁ କ୍ଷେତ୍ରରେ ଯୁବକମାନେ ଆଗକୁ ଆସିବାକୁ ପଡ଼ିବ। ଆମେ ଚାହିଁବା ଯେମିତି ଆମେ ସବୁ କିଛି ବିକାଶ କରିବାକୁ। ଆଉ ବଡ ଲୋକଙ୍କ ହାତରେ କିଛି ନାହିଁ। ହଉ ଛାଡ ସେ ସବୁ। ଆଉ ବିଲ ବାଡି କାମ ଚାଲିଚି, ତମ ଆଡେ?
ବିଲବାଡ଼ି ଚା ଚାଲି ଚାଲିବ ଆଗକୁ। ଗୋବର ପକାହେଇଚି। ଖତ ଲଗାହେଇଚି ବିଲରେ।
ଓ, ଖରାଟିଆ ଚାଷ ହେଇଛି ନା ନାଇଁ? ତମ ସବୁ ବିଲ
ନା ହେଇନି। ଶୀତଦିନେ ଯାହା ହେଇଥିଲା। ଆଉ ତମର?
ଆମର ଖତ ବିଞ୍ଚିବା ପାଇଁ ଆସିଥିଲି ଯେ ବସିଚି ବିଲରେ, ଆଉ କଣ କରିବି?
ଆଉ ଖରା ବର୍ଷା କେମିତି, କଣ ପାଣିପାଗ?
ଖରା ତ ଜୋରରେ ହଉଚି। ବର୍ଷା ଉଠୁଚି କିନ୍ତୁ ବର୍ଷାର ହବାର ନାହିଁ।
ହଁ, ଆ ଜଙ୍ଗଲ କାଟିବା ଦ୍ୱାରା ବର୍ଷାରେ ଅସୁବିଧା ହଉଚି।
ହଁ, କିଛିଟା ଦୁର୍ବୃତ୍ତଙ୍କ ଯୋଗୁ ଆମେ ବହୁତ ହଇରାଣ ହଉଚେ। କଣ କରିବା?
ସବୁ ଗାଁ ଖବର କଣ?
ଗାଁରେ ସବୁ ଭଲ।
ଆଉ ଘର ଲୋକ?
ଘର ଲୋକ ସବୁ ଭଲ ଅଛନ୍ତି। ଘର ଲୋକଙ୍କ ଦେହ ପା ବି ଭଲ ଅଛି। ଆଉ ତମ ଘର ଙ୍କ ଦେହ ପା କେମିତି ଅଛି?
ହଁ, ବହୁତ ଭଲ ଅଛି। ଆଉ ଖରାଦିନ ଗରମ ଯୋଗୁଁ ଟିକେ ଲୋକ ହଇରାଣ ହଉଚନ୍ତି।
ଓହୋ, ତମ ଦାଦା ଯୋଉ ବାହାରେ ହଉଚନ୍ତି, ସିଏ ଆସିବେ ନା ନାଇଁ ରଜକୁ?
ହଁ, ଆସିବେ।
ଅ ଯୋଉ ଡାକ କିଛି ଖୁସି ମଜା ହୁଅ। ପରିବାର ସହ ମିଶିଲେ ପରିବାର ଖୁସି କୋଉଠି ନାହିଁ ନା।
ହଁ।
ଆମ ବିଲା ଟିକେ ଆସ। ଆମ ବିଲା ଆଗକୁ ଟିକେ ଟିକେ ଯିବା।
ହଁ, ଯିବା। ଖରା କମୁ।
ହୁଁ। ଖତ ବିନ୍ଷିବା ପାଇଁ ଲୋକ ସଟ ହେଉଛି ମିଳୁନାହାଁନ୍ତି।
ଖରାଦିନେ ଖରା ଦିନେ କିଏ ରାଜି ହବ କାମ କରିବା ପାଇଁ ଖରା।
ସେ ବି ସତଥା। ଖରା ଏମିତି ହଉଛି କହିହବନି ଆଉ
ହଉ।
ଏବେ ଗୋଟେ ଯିବ ବୋଲି ଭାବିଛ ନା ଏମିତି ଗାଁ ରେ ଥିବ।
ଆଉ ରଜ ସରିଲା ପରେ ଦେଖିବାକୁ କୁଆଡ଼େକୁ ଯାଇ କଣ କରିବା।
କର୍ମକ୍ଷେତ୍ର ଲାଗ ପସିଲେ କିଛି ହବନି।
ଏଇଟା ତ ସତ କଥା ଆଉ ଘରେ କେତେ ବସିବ।
ହୁଁ ଆଉ ଆସିବ ଆମ ଗାଁ ଟ କେେ ବି
ଯିବା ରଜକୁ
ଆାସ ରଜକୁ ପିଠାପଣା ହବ।
ହଁ।
ଭୋଜି ଭାତ ଟିକେ କରିବା ଆମ ଗାଁ ଝରଣାରେ ଯିବା।
ହଁ।
ବହୁତ ଭଲ ଭଲ ଜାଗା ଅଛି ଆମ ଗାଁ ରେ
ତୁମ ଝରଣାଟା କେଉଁ ପଠି।
ହୁ ଗାଁ ପାଖେ ଗୋଟେ ପାହାଡ଼ ଅଛି ଦେଖିଛ
ହ ହଁ।
ସେଇ ଉପର ଆଡେ ଗୋଟେ ଝରଣା ଅଛି।
ହଉ।
ବହୁତ ଭଲ ଭଲ ଜାଗା ଅଛି ଦେଖିବ।
ହଉ ଯିବା ଆଉ।
ହୁଁ ଆଉ। ଦଶହରା ଉ ତମ ଗାଁଡେ ହୁଏନ ନାଇଁ
ହଁ ହୁଏ।
କଣ କେମିତି ହୁଏ ମୁଁ ଶୁଣିଛି ଦଶହରା। ଭଲ ହୁଏ କିନ୍ତୁ କଣ କେମିତି ହୁଏ ମୁଁ ଜାଣିନି ଟିକେ କହିବ।
ବଳଦ ଯାତ୍ରା ବହୁତ ଫେମସ ଆମ ଗାଁରେ
ଆଉ କିଛି
ବଡ଼ ବଡ଼ ମେଢ଼ ବି ହୁଏ ମାଆଙ୍କର
ହଁ ସିଏ ବି ଭଲ ମୁଁ ଜାଣିଛି। ଦେଖିଥିଲେ କିଛି ବର୍ଷ ତଳେ।
ହଁ
ବହୁତ ବର୍ଷ ହେଲା ଯାଇନି ତମ ଗାଁକୁ ନା।
ହଁ ହଁ
ହଉ ଏହା ଯିବା ଏବେ ତମେ ତ କେବେ ଡାକୁନ ଆଉ।
ଆମେ ତ ଡାକୁଚୁ ତମେ ଧରେ ଆସୁନ। ସବୁବେଳେ ବାହାନା କରୁଚ।
ନାଇଁ କାମ ଆମେ ତ ଚାଷୀ ବନ୍ଦୀ ଲୋକ ନା କାମ ବହୁ
ଚାଷୀ ବନ୍ଦି ଯେତେବେଳେ ଫାଙ୍କା ଥିବ ସେତେବେଳେ ଆସ।
ଦିନ ରାତି ତ ଖଟିଲୁ ଆମକୁ ସମୟ ନାହିଁ ସମୟର ବହୁତୁ ଅଭାବ।
ହଉ। ଯାଆ ହେଲେ ପାଇଁ ହେଲେ ବି ବନ୍ଧୁ ପାଇଁ ଟିକେ ସମୟ ବାହାର କରିକି ଆସିବ ନା ନାଇଁ।
ହଁ ଯିବା। ଯାହେଲେ ଯିବି।
ହଁ।
ମୋର ସ୍ତ୍ରୀ ମୋ ପିଲା ଛୁଆ ଙ୍କୁ ନେଇକି ଯିବି ଆଉ।
ହଉ।
ତମ କଂ ଖବର କୁଅ।
ସବୁ ଭଲ।
ଓ ଏବେ ସବୁ ଗାଁରେ କାମ ଫାମ କଣ ହଉଛି। ରାସ୍ତା କାମ ପୋଖରୀ କାମ ଅନ୍ୟାନ୍ୟ। ପିଲାଙ୍କୁ ନେଇ କିଛି ଭଲ ଭଲ କାମ କର।
କିଛି ଖରା ଦିନ ପାଇଁ ଅଇନା କିଛି ହଉନି।
ହୁଁ ହୁଁ ପୋଖରୀରେ ମାଛ ଫାଛ ଛାଡ଼ନ୍ତି ତମ ଆଡ଼େ
ହଁ ମାଛ ଚାଷ ହୁଏ।
ଓହୋ ମାଛ ଯେବେ ମାଛ ମାରାଯିବ ଆମକୁ ଡାକିବ।
ହଁ ହଁ ନିହାତି।
ପୋଖରୀ ମାଛ ବୁ ବହୁତ ଭଲ ଲାଗେ ମତେ।
ଆମେ ତ ଆଇଁଷ ଖାଉନୁ ତମେ ଖାଉଛ।
ଆଇଁଷ ଟା ଭଲ ଦେହ ପାଇଁ କିନ୍ତୁ ଇଏ ପାଇଁ ଖରାପ ଆଉ। ଆମେ ଗୋଟେ ଜୀବକୁ ମାରିକି ଖାଇବାଟା ଭଲ ନୁହଁ କିନ୍ତୁ ବୁଝିଲେ କଣ ହବ। ଆମେ ତ ଖାଉଛୁ ଆଉ।
ହଁ ଏଇଟାକୁ ବୁଝିଲେ କେତେ ଯିବ ବଞ୍ଚିଯାଆନ୍ତି।
ସମସ୍ ସମସ୍ତେ ଆଉ ହେନ୍ତି କହିଲେ ହବନି। ଆଉ ଛାଡ ସେ ସବୁ ଆଉ ବିଲ ବାଡି କାମ ତମର କେତେ ବାଟ ଗଲାଣି।
ଖତ ବିଂଚା ଯାଇଛି।
ହଁ ଖତ ତମେ ନିଜେ ବିଞ୍ଚୁଚ ନା ଲୋକ ଲଗେଇ ବିଂଚୁଚ।
ନାଅଙ୍ଗ ବାପା ଲଗେଇଥିଲେ।
ଅ ହ ତମ ଘରେ ସବୁ କେତେ ଜଣ ଅଛନ୍ତି।
ଏଗାର ଜଣ।
ଅହ ସମସ୍ତଙ୍କ ଦେହ ପା ଭଲ ଅଛି। ଆମ ଘରେ ଦଶ ଜଣ।
ହଁ
ଓ ହ ଆଉ ଏବେ କଣ କରିବା ଭାବିଛ
ରଜ ପରେ ଯିବା କୁଆଡେ ଗୋଟେ ଆଉ
ନାଇଁ ସିଏ ନୁହଁ ତମେ ତ ଯାହାହେଲେ କର୍ମକ୍ଷେତ୍ରକୁ ଯିବ ଏବେ ଯାହାହେଲେ ବି ଘର- ଇଏ ନେଇକି କଣ କରିବ ଭବିଷ୍ୟତରେ ଖାଲି କଣ ରଜ୍
ଭବିଷ୍ୟତରେ କଣ ଟା କରିବା ଆଉ
ଉଁ ହୁଁ କେବେ ଆସିବ ଆମ ଗାଁକୁ ରଜଗୁପ୍ତ କହିଥିଲ୍ ଥିଲି ଆସିବ ବୋଲି ଆସ ଦେଖିବା ବହୁତ୍ ଜାଗା ଅଛି ଆମ ଗାଁ ଜଙ୍ଗଲରେ ଭାଲୁ, ବାଘ, ହାତୀ, ପ୍ରଚୁରତ୍
ଆଉ ସବୁ
ଆସ ଦେଖିବ।
ହଁ ଆଉ ସବୁ କଣ ଆଉ କଣ କଣ ପର୍ବ ପାଳନ ହୁଏ ତମ ଗାଁରେ।
ଆମ ଗାଁରେ ଦୀପାବଳି ତଅ ହୁଏ ତା ଦୀପାବଳି ବାସି ଦିନ ଟିକେ ଆମ ଗାଁରେ ବ ପର୍ବ ହୁଏ ଆଉ ଦୀପାବଳି ବାସିରେ ଦୀପାବଳି ମୁଁ ଯଉଁ ରାତି ବାରଟା
ହଁ
ପରେ ଗୋଟେ ବଡ଼ ପୂଜା ହୁଏ।
ହଉ ଆଉ ଓଉ ବନ୍ଧୁର ରହୁଚି।
ଆଉ ରହୁଚି ଆଉ
ହଉ